ହ୍ୟାଲୋ ଜୟ ଜଗନ୍ନାଥ।
ଭାଇ ଜୟଗଣ୍ଡ ରେ।
ହୁଁ।
ହ୍ୟାଲୋ।
ହୁଁ।
ହ୍ୟାଲୋ ତମେ ଯି ଇଂଲିଶ କହୁଛ ତମେ କଣ ଇଂଲିଶ ମିଡିମରେ ପଢୁଥିଲ କି ଭାଇ?
ନାଆମ।
ଆମେ ତ ଓଡିଆ ଘରର ଲୋକ ଭାଇ।
ହୁଁ।
ବୁଇଥର ହେଲା କଣ ଖାଇକି ଉଠିଲ ପଖାଳ ଖାଇଥିବ ଆଉ।
ନାଇଁ ନାଇଁ ରୁଟି ଟିକେ ଖାଇଲି।
ହୁଁ ପଖାଳ ଖାଉନା କ ପଖାଳ ଆମ ଓଡିଆ ଘର ଲୋକ ଆମେ ଓଡିଆ ଲୋକ।
ପକାଳ ସକାଳେ ମୁଁ ଖାଏ।
ସକାଳେ ନୁହେଁ ଗାଧୁଆଳେ
ହୁଁ ଗାଧୁଆବେଳରେ ବେଳେ ବେଳେ କେମିତି ଖାଇଦିଏ।
ହିଁ। ନଗେଇ ଖିଆ
ଲଗେଇଖିଆ ଏଇ ଶାଗ, ଭାତ।
ଶାଗ ନା ବାରରେ ହେଇଛି ନାଇଁ?
କଣ କହିଲେ?
ବାରିରେ ହେଇଥିଲା ନାଇଁ?
ହୁଁ।
ହୁଁ ଯାହଉ ଶାଗ ଫାଗ କରୁଛନ୍ତି ଭାଇ, ଚାଷ ବାସ ଏବେ କଣ ହେଇଛି?
ଚାଷ ବାସ ଏବେ ଶାଗ ଫାଗ ଲଗେଇଛି। ଆଉ ପୋଟଳ ଲଗେଇଛି।
ହଁ ଆଉ କା ଯୋଉ ଇଏ ବାଇଗଣ।
କି ଗଛ ଲାଗିଛି?
ଆହେସ୍ ଓହୋ, ଏବେ ଯୋଉ ବାଇଗଣଟା ଲାଗୁଛି ଲଗେଇନ ଆଉ?
ପଛୁଆ ବାଇଗଣ ଗୁଡା ଲାଗି ସେମିତି ଟିକେ ଲେଟ୍ ହବ ଆଉ।
ଓହୋ। ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ଭଲ ଅଛନ୍ତି।
ହୁଁ ହୁଁ ତମେ ଏବେ କଣ, ହଁ ଡିଉଟି ଯାଉ ଚୁ ଆଉ ଡିଉଟି ତ କଷ୍ଟ ହଉଛି ଭାଇ ଆଉ କଣ କରିବା ଚବିଶ ଘଣ୍ଟା ଡିଉଟି ଭାଇ। ମୁ କିଛି ଜାଣେନା ଚବିଶ ଘଣ୍ଟା ଆମେ ତ ପେଟ୍ରୋଲ ପମ୍ପ ରେ ଚାକିରି କରୁଛୁ। ଚବିଶି ଘଣ୍ଟା ତେଲ ଦେଇକିରି ପଇସା ରଖିକି ହିସାବ କଲା ବେଳକୁ ଭାଇ ବହୁତ କଷ୍ଟ ହଉଛି। ବୁଝିଲେ ସକାଳୁ ବା ଆମର ସବୁ ସକାଳୁ ଉଠିକି ଖାଲି ବ୍ରସ କରିକି ବି ଟିକେ ଆଉ ଟିକେ ଜଳଖିଆ ଖାଇକିରି ଜୀବନ ବିକଳେ ଯିବାକୁ ପଡୁଛି ଭାଇ, ଜଣଙ୍କ ପାଖରେ ମୁଣ୍ଡ ବିକିଛୁ ଆଉ କଣ କରିବା ଭାଇ। ଏଇତ ଦୁଃଖ ସୁଖ ସଂସାର ଆଉ। ଆଉ ପୁରୀ ଯାଆନ୍ତିନି ଆପଣ?
ଆଜ୍ଞା?
ପୁରୀ ଯାଆନ୍ତି ନା ପୁରୀ ଠାକୁର ଜଗନ୍ନାଥ? ବର୍ଷକୁ କେତଥର କଣ ଯାଆନ୍ତି?
ହଁ ଯିବି ବାହାରି ବର୍ଷକୁ ଦିଇ ତିନି ଥର ଯାଏ।
ହୁଁ ଭଲ ଠାକୁରଙ୍କ କତିକି ଯିବ ନା ଆଉ। ବୁଝିଲେ ଆଉ ଅଭଡା ଖାଆନ୍ତି ନା?
ହଁ ମୁଁ ଗଲେ ନିଶ୍ଚିନ୍ତ ଖାଏ।
ହୁଁ ହୁଁ ଆଉ ସମୁଦ୍ର କୂଳେ ଗାଧାନ୍ତି?
ହୁଁ ଟିକେ କମ୍, ସମୁଦ୍ର ମୁଁ ଟିକେ ଡରେ।
ଡର କାଇଁ କଣ ପାଇଁ, ଠାକୁରଙ୍କ କତିକି ଯାଉଛ ମାନେ ଯଦି ସମୁଦ୍ରରେ ପାପ ଧୋଇକିରି ସେଠି
ହଁ ବେଶୀ ବେଶୀ ଭିତରକୁ ବି ଯାଏନି ମୁଁ ପା
ନାଇଁ ପାଖରେ ଟିକେ ପାଣି ଛିଞ୍ଚି ହେଲେ ବି ଭାଇ ଚଳିବ ବୁଝିଲ ନା। ପାଣି ଛିଞ୍ଚି ହେଲେ ବି ବନ୍ଧୁ ଚଳିବ। ଆଉ ଆଉ ତମ ଗାଁରେ ଯୋଉ ଖେଳ ଫେଳ ହଉଥିଲା ଆଉ ଖେଳ ହଉଚି ନା ହଉନି?
ହଁ ହଉଥିଲା ଏବେ ବର୍ଷା ଟିକେ ହଉଛି ଦି ତିନି ଦିନ ହେଲା
ଆଜ୍ଞା।
ଆଉ ସେଥିରେ ଆଉ ଟିକେ ଖେଳ ହେଇପାରୁନି
ପିଲା ପିଲା ଯେମିତି ଆଗ ଭଳିଆ ହଉଥିଲେ ହଉଛନ୍ତି ନା ହଉନାହାନ୍ତି?
ନାଇ ନାଇ ସେମିତି ଆଉ ହଉନାହାନ୍ତି ଛୁଟି ଦିନ କେ କେମିତି
ସବୁ କାମରେ କାମରେ ବ୍ୟସ୍ତ ରହିଲେ ଆଉ ପିଲା କୋଉଠି ହେବେ କହୁ ନ ସବୁ ତ ନିଜ ନିଜ କାମରେ ବା ବ୍ୟସ୍ତ ରହିଲେ ଆଉ କୋଉ ଜାଗା ପିଲା କୋଉଠି ଅଛନ୍ତି ଯେ ପିଲା ହେବେ। ଖେଳ ଆଗ ଭଳିଆ ମଜା ହଉଛି ନା ନାହିଁ?
ହଁ ଆଗ ଭଳିଆ ନାଇଁ ଆଗ ଭଳିଆ ମଜା ନାହିଁ ଆଉ ଭାଇ ନାଇଁ।
ହୁଁ, ହୁଁ। ଏ ନୂଆ ନୂଆ ପିଲା ବାହାରୁଚନ୍ତି। ମୁଁ ଶୁଣିଥିଲି ଭଲ ଖେଳୁଚନ୍ତି। ଭଲ ମଜା ହଉଚି କୁଆଡେ। ଏଇ ଆପଣଙ୍କ ଗାଁ ର ପିଲା ମାନେ କହୁଥିଲେ ହଁ। ହୁଁ, ହୁଁ। ହଁ ଆପଣଙ୍କ ପୂଜା ଫୂଜା କରନ୍ତି କଣ
ଆମର ଏଠି ଗଣେଶ ପୂଜା ଗଣେଶ ପୂଜା ଟା ହୁଏ।
ଆଜ୍ଞା।
ହୁଁ। ହୁଁ, ଗଣେଶ ପୂଜା ହୁଏ। ତାପରେ ଆଉ କଣ ବୋଲମ ଫୋଲମ ଏଇ ତ ଆସିଲାଣି। ଏଇ ଆଉ ଗଣେଶ ପୂଜା ସବୁ ଆସିଲାଣି ଆମ ହ କଣ?
ଓହୋ! ବୋଲବୋମ ମାନେ ଏଇ ଯୋଉ ଶିବଙ୍କର ନାଇଁକି?
ହଁ, ହଁ, ହଁ, ହଁ ଯୋଉଟା ଆମର ଚାରି ଇଏ କରନ୍ତି ଚାରିଟା ତା ନଥାଏ ପାଳି, ହଁ। ମାସେ ରୁହନ୍ତି ପୁରା ନିଷ୍ ଟା ଭଳିଆ। ହଁ ମୁଁ ଯାଏ।
ଭଲ।
ହୁଁ, ଆମର ଏଠି ଯୋଉ କହିଲେ ମହା ଚଣ୍ଡିଖୋଲ ମହାବିନାୟକ କହିଲେ ସେଠି ଯାଆନ୍ତୁ। ଆମେ ଯାଏ।
କଣ କହିଲେ?
ମାନେ ଆପଣ ଚଣ୍ଡିଖୋଲ ଟା କୋଉ ଜିଲ୍ଲାରେ ଯାଉଚି? ଚଣ୍ଡି
ଏଇଟା ଆମ ଯାଜପୁରରେ ଯାଉ, ଯାଜପୁରରେ ଯାଉଛି।
ଓହୋ, ଏ କଟକ ଯାଜପୁର ତ ଲାଗିଚି ଆଉ।
ହଁ, ହଁ ତାପରେ ଯାଜପୁର ର ସେଟା ଆମ ଚା-ଏ ଚଣ୍ଡିଖୋଲ ଟା ଆମର ଚାରଟା ରାଜପଥ ଥକୁ କନେକ୍ସନ ହଉଛି। ହେଲେ ଯେ ଆମ ଚାରଟା ରାଜପଥକୁ ଦଉଚି। ଗୋ ଟା ହଉଚି ଆମର ଯାଜପୁର ଟାଉନ୍ ଯିବ। ଆଉ ଗୋଟା କଟକକୁ ମାନେ ରାସ୍ତା। ଆଉ ଗୋଟା ଡୁବୁରି ଡାଟା ଷ୍ଟିଲ୍ କହିଲେ ଆମର ସେପଟେ ଗୋଟେ କହୁଚି। ଆଉ ଏଟା ଆପଣ ପାରାଦୀପ।
ଓହୋ! ଆପଣ ମୁଖ୍ୟ ଜାଗାରେ ରହୁଚନ୍ତି ଆଉ ନାଇଁ?
ନାଇଁ ମୁଖ୍ୟ ନୁହେଁ ତ ଥାପି ଦୂରରେ ଆମେ ଅଛୁ। ଚଣ୍ଡିଖୋଲ ଆମ ପନ୍ଦର କିଲୋମିଟର୍ ଦୂରରେ ରହୁଛୁ।
ସେଇଠି ରହୁଚନ୍ତି ହୁଁ, ଆଉ ବୁଝିପାରୁଚନ୍ତି। ଯାଜପୁର ର ବାସିନ୍ଦା ମାନେ ଆପଣ ଗର୍ବ ଥାନ୍ତି।
ହଁ ଆମର ବିରଜା ମାଟି ର ଠାକୁରାଣୀ ନା।
ହଁ। ତ ମାନେ ଭାଗ୍ୟରେ ଥିଲେ ବୋଲେ ଆପଣ ଯାଜପୁର ମାଟିରେ ଜନ୍ମ ହୋଇ ହୁଁ।
ଆଜ୍ଞା।
ଛି
ହଁ ଘରେ ସବୁ ଅଛନ୍ତି ବାପା, ମା, ଉଁ, ଭାଇ। ଭାଇ ତ ରହୁନାହାନ୍ତି ଏଠି। ଉଁ, ଭାଉଜ ସାନ ଭାଇ।
ଆଜ୍ଞା।
ହୁଁ, ଆଉ ଜେଜେମା ଜେଜେବାପାର ଜେଜେବାପା ଚା
ଆଜ୍ଞା। ଆଜ୍ଞା। ଆଜ୍ଞା। ହାଲୋ। ଅ